ହ୍ୟାଲୋ ୟସ୍ ହ୍ୟାଲୋ।
ହ୍ୟାଲୋ।
ହେ ଶୁଭୁନି??
ଗୁଡ଼୍ ମର୍ନିଙ୍ଗ।
ଗୁଡ଼୍ ମର୍ନିଙ୍ଗ।
ହାପି ବା ଡେ।
ସୁଭ ଆଉ କିଛି ନାହିଁ ଏମତି ବସ୍ ତମେ କ
ତମ କଥା ମୋତେ କିଛି ଶୁଭା ଯାଉନାହିଁ ଟିକେ ବଡ଼ ପାଟିରେ କଥା ହୁଅ କିଛି ଶୁଭା ଯାଉନାହିଁ।
ଏ ଏବେ ଶୁବିଲା, ଏବେ ଶୁବିଲା।
ନାଇଁ ନାଇଁ ମାନେ ଏତେ ଭଲସେ ଶୁଗୁନି।
ଏ ନେଟୱାର୍କ ଇସୁ ହଉଛି।
ବହୁତ ସ୍ଲୋ ଆସୁଛି ତମ କଥାଟା ଫୋନ ଟା ପାଖରୁ ଆଣି ବୋଦେ କୁହ, ସୁବିବ।
ହାଲୋ।
ହାଲୋ।
ଏବେ ଏବେ ଶୁଭିଲା।
ହଁ କୁହ ନା, ସୁବା ଯାଉନି ଠିକ୍ ସେ।
ଏବେ ଏବେ ଏବେ
ହଁ ହଁ ଏଇ ଟାଇପ୍ ରେ, ଏଇ ଟାଇପ ରେ ଟିକେ ଜୋରେ କୁହ।
ଏବେ ଶୁଭିଲା ତ?
ହଁ କୁହ।
ହୁଁ ଆଉ ତମେ କଣ କରୁଛ?
ଏଇ ବସିଥିଲି ଆଉ।
ହୁଁ ହୁଁ, ଆଉ ତମ ପଢ଼ାପଢ଼ି କଣ ଚାଲିଛି?
ଆରେ ସିରିଏସ୍ଲି ତମ କଥା ମୋତେ ଜମା ଶୁବୁନାହିଁ, ଏତେ ସ୍ଲୋ ପାଟିରେ କଥା ହଉଛ ମୁଁ ଜମା ଶୁଭୁନି।
ନେଟୱାର୍କ ଇସୁ ହଉଛି ବୋଧେ।
ନା ନା ନେଟୱାର୍କ କାହିଁକି ହବ, ତମେ ଗୋଟେ ଫାଙ୍କା ସ୍ଥାନକୁ ପଳେଇଆସ।
ଫାଙ୍କା ଜାଗାରେ ହିଁ ଅଛି, ସୁବୁନି। ଗୋଟିଏ ସେକେଣ୍ଡ ଲାଇନ୍ ରେ
ମାନେ ସୁବୁଛି, କଥାଟା ସୁବୁଛି, ବହୁତ ସ୍ଲୋ ଶୁବୁଛି। କଥାଟା ସିନା ଶୁବିଲେ କଣ ହବ, ଆଉ ତମର ତ ଏତେ ସ୍ଲୋ ଶୁବୁଛିି ଯେ ହଉନି।
ଏବେ ଏବେ।
ହଁ ହଁ ଏମିତି କଥା ହବ କହିଲି ବା ଏଇ ଟାଇପ୍ ର।
ହୁଁ ହୁଁ। ଆଉ ତମ କଣ ପଢାପଢି, ପଢାପଢି କଣ ଚାଲିଛି?
ପଢ଼ାପଢ଼ି ମୋର ସରିଗଲାଣି ଆଉ ନାହିଁ ମୋର ପଢ଼ାପଢ଼ି, ମୁଁ ଯାହା ଜବ୍ ପାଇଁ ପଢିବା ପଢି
କମ୍ପ୍ଲିଟ୍ କଣ ହେଇଛି?
ମୋର ଗ୍ରାଜୁଏସନ୍ କମ୍ପ୍ଲିଟ୍ ହେଇଯାଇଛି, ଆଉଟାହି ମୁଁ କମ୍ପ୍ଲିଟ କରିଦେଇଛି ଗ୍ରାଜୁଏସନ୍।
କୋଉଥିରେ? କୋଉଥିରେ କମ୍ପ୍ଲିଟ ହେଲା କଣ ଥିଲା ମେଜର୍ କଣଥିଲା ଷ୍ଟ୍ରିମ୍ କଣ ଥିଲା?
ମୋର ପ୍ଲସଟୁ କଥା କହୁଛ?
ନାଇଁ ଗ୍ରାଜୁଏସନ୍ ଗ୍ରାଜୁଏସନ୍ ନା?
ଗାଜୁଏସନ୍ ରେ ତ ଅନର୍ସ ଥିବ ନା?
ହଁ ସେ ଅନର୍ସ ଅନୁସାରେ ପ୍ଲସଟୁ ତ ଷ୍ଟ୍ରିମ୍ଟା ଫେସ୍ କରିଥିବ ନା।
ହଁ ପ୍ଲସଟୁ ରେ ଆର୍ଟସ୍ ଥିଲା। ଆମର ପ୍ଲସ୍ ଥ୍ରୀରେ ଇକୋନୋମିକ୍ସ ଅନର୍ସ ଥିଲା।
କଣ ଅନର୍ସ କଣ ଥିଲା?
ଇକୋନମିକ୍ସ।
ଓହୋ।
ଆଉ କଣ ଆଜି ମାନେ ସକାଳେ କଣ ଖାଇଥିଲ?
ଖାଇବା ପିଇବା ଆ ପର ସକାଳେ ଦହିବରା
ଯାହା ହଉ ଦହିବରା ଆଉ ଘୁଗୁନି ଖାଇ ଦେଇଛ ଆଉ ନା।
ହଁ ଆଉ ତମର?
ମୁଁ ପିଠା ସହିତ ଆଳୁ ପୋଟଳ ଭଜା।
କୋ ପିଠା?
ଆଜି ଆମ ଗାଁରେ ଜଣଙ୍କର ଭୋଜି ଅଛି ନା ତ ସେଇଠି ଖାଇବୁ ଆଉ।
କି ଭୋଜି?
ହଉ। ଜଣଙ୍କର ଏଗାର ଦିନର ଭୋଜି ମାନେ ସେ ମରି ଯାଇଥିଲା ତାଙ୍କର ଆଜି ଏଗାର ଦିନ ତ ସେଇ ଭୋଜି।
ହଁ ହଁ ହଁ ହଁ।
ହଁ
ଆଉ ତମ ଘରେ ଘରେ କିଏ କିଏ ଅଛନ୍ତି?
ଘରେ ବାପା ମା ଭାଇ ମୁଁ ଏତିକି।
ତୁମେ ବଡ଼ ନା ସାନ?
ସାନ ସାନ।
ସାନ।
ଓହୋ ଆଚ୍ଛା ତମ ବଡ଼ ଭାଇ କଣ କରନ୍ତି?
ଆମର ବିଜନେସ୍ ଅଛି ସମ୍ବଳିକ
କଣ?
ବିଜନସ ଅଛି ବିଜନସ।
ଓହୋ ଆଚ୍ଛା ତୁମେ କଣ କର ପଢ଼ାପଢ଼ି ସାରିଲାଣି?
ମୋର ଏବେ ଏମ୍ ବି ଏ କମ୍ପ୍ଲିଟ୍ ହେଲା ଜଷ୍ଟ୍। ହଁ।
ଯାହା ହଉ ଭଲ ଆଉ।
ତମର ନେକ୍ସଟ କଣ ପ୍ଲାନ୍ ଅଛି ଏବେ କଣ କରିବାକୁ? ଜବ ନା ମାଷ୍ଟର ବି ଯିବନି?
ହଁ ଚାକିରି କରିବା ପାଇଁ ତ ମୋର ଇଚ୍ଛା ଅଛି ଦେଖାଯାଉ।
ମାଷ୍ଟର୍ ଡିଗ୍ରୀ।
ଦେଖିଆ କଣ ହଉଛି?
ଦେଖିବ ମାନେ କେବେ ତମ ପାସଆଉଟ କେବେ?
ଟିକେ ଆମେ ମାନେ ଓଡିଆ ଆଧୁନିକ ବିଷୟରେ କଥା ହେଲେ ଟିକେ ଅଧିକା ଭଲେ ବୋଧେ ଭଲ ହନ୍ତା।
ହଁ ତାହେଲେ ଷ୍ଟାର୍ଟ କର।
ଆଚ୍ଛା ଏଇ ଯୋଉ ବର୍ଷା ରିତୁ ଆମର ଅଛି ତ ଏଇ ବର୍ଷା ରିତୁରେ ମାନେ ତୁମକୁ ବେଶୀ କଅଣ୍ଟା ମାନେ କଣ ବେଶୀ ଭଲ ଲାଗେ?
ବର୍ଷା ଋତୁରେ କଣ ଭଲ ଲାଗେ? ବୁଲିଆକୁ।
ଆରେ ତମ ଭଏସ ହିଁ ଆସୁନି ଟୋଟାଲି।
ଏବେ ଏବେ କ୍ଲିୟର ହଉନି?
ଶୁବା ଯାଉନି ଜମା।
କେଜାଣି କଁ ହଉଛି?
ହଁ କୁହ।
ଉଁହୁଁ
ହାଲୋ।
ହ୍ୟାଲୋ, ଗୋଟେ ସେକେଣ୍ଡ। ହ୍ୟାଲୋ ହଁ କଁ କହୁଥିଲ? ବର୍ଷା ଋତୁ, ବର୍ଷାରେ ନାଇଁ ନାଇଁ କିଛି ଲାଗିନି। ନାଇଁ ନାଇଁ ନାଇଁ ହେଡଫୋନ ଫେଡଫୋନ୍ କିଛି ଲାଗିନି। ଏଟା ନେଟୱାର୍କ ଇସୁ ହଉଛି ବୋଧେ କେଜାଣି ଜଣାନାଇଁ। କି ଏ ଜାଗାରେ ହେଉଛି ନେଟର୍କ ଇସୁ।
ଆଉ କଣ କୁହ, ମାନେ ତମକୁ ବେଶୀ କଣ ଖାଇବା ପାଇଁ ଭଲ ଲାଗେ? ଆଉ କଣ ମାନେ, କୁହ କିଛି କଣ ଭଲ ଲାଗେ ଖାଇବା ପାଇଁ?
ଖାଇଆକୁ ଆକଚୁଆଲି ମୁଁ ଫ୍ରୁଟ ବହୁତ ଖାଏ। ଫଳ, ଫଳ ଆଉ ସେମିତି ଖାଇବାକୁ ସେମିତି କଣ ଯାହା ଅଛି ସେମିତି ଖାଇବି ଆଉ। ତମେ କୁହ?
ଆଉ ତମର ଆଜି ତମ ମା କଣ ଖାଇବାକୁ କରିବେ?
ଉଁ?
ହାଲୋ।
ହଁ ହଁ କୁହ।
ତମ ମା ଆଜି କଣ ମାନେ ଖାଇବାକୁ କରିବେ?
ଖାଇବାକୁ କଣ କରିବେ ଜଣା ନାଇଁ, କରିବେ। ତମର କୁହ କଣ ଚାଲିଛି?